ହଁ ମ୍ୟାଡ଼ମ୍ କେମିତି ଅଛନ୍ତି ହଁ ମ୍ୟାଡ଼ମ୍ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି ଠିକ୍ ଠାକ୍। ଆପଣ?
ଆଉ ହଁ ହଁ ଭଲ ଅଛି। ଆପଣ କଣ କରନ୍ତି କଣ? ମାନେ ଘରେ କାର୍ଯ୍ୟ ବ୍ୟସ୍ତ। କାର୍ଯ୍ୟବ୍ୟସ୍ତ ନା କୋଉଠି ବାହାରେ କୋଉଠି କାମ କରୁଛନ୍ତି ନା କଣ?
ନା ନା ନା ମୋର ଏବେ ପଢା ପଢି ସରିଛି ଯୁକ୍ତ ତିନି। ହଁ ଏବେ ଟିକେ ମୁଁ ଆଗକୁ ଯୋଉ ପରୀକ୍ଷା ଯାକ ଅଛି ସେଥିପାଇଁ ମୁଁ ପ୍ରସ୍ତୁତି କରୁଛି। ଆଉ ହଁ ପ୍ରସ୍ତୁତି ଚାଲିଛି ଆଉ ଏବେ। ହଁ ହଁ ପରୀକ୍ଷା ଦେଇ ଚି। ହଁ ଗୋଟେ ଦିଟା ଦେଇଚି। ଏବେ ଗୋଟେ ଦେଇ ଚି ଯେ ତାର ମାନେ ଫଳାଫଳ ଟା ପ୍ରକାଶ ହେଇନି ଆହୁରି। ହବ ଏଇ ଦଶ, ପନ୍ଦର ଦିନ ଭିତରେ ବାହାରିବ ବୋଧେ।
ହଉ ହଉ ହଉ ହଉ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ଯେମିତି ଜବ ହେଇଯାଉ। ଭଲରେ ଗୋ ଉତ୍ତୀର୍ଣ୍ଣ ହୁଅନ୍ତୁ ଆପଣ। ଆଉ ଆଉ ହଁ ହଁ ହଁ ଆଉ ହଁ ଏ ଆ ମୁଁ ତ ଗୋଟେ ମହାବିଦ୍ୟାଳୟରେ କାମ କରେ। ସେଠି ପଢ଼ା ପାଢି କରେ ଛୁଆ ମାନଙ୍କୁ। ସେଟା ଘରୋଇ ଘରୋଇ ବିଦ୍ୟାଳୟ ଟା। ଆଉ ସରକାରୀ ନୁହେଁ। ହଁ, ସରକାରୀ ନୁହେଁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଟା। ତ ସେଇଠି ମୁଁ କାମ କରୁଚି, ହଁ।
ପଢୁଛନ୍ତି ଆପଣ କୋଉ ବିଷୟରେ ପଢୁଛନ୍ତି?
ମୁଁ ଗଣିତ ପଢ଼ାଏ, ମୁଁ ଗଣିତ ପଢ଼ାଏ।
ହ ହ ହଉ ଗଣିତ ହିଁ ମୋର ହୁଏନି।
ଗଣିତ ଗଣିତ ପ୍ରାୟ ପିଲାଙ୍କର ହୁଏନି। କିନ୍ତୁ ଗଣିତ ବହୁତ ସହଜ। ଯାହାବି ଆପଣ ସବୁବେଳେ ଅଭ୍ୟାସ କରିବେ। ଯଦି ସବୁବେଳେ ଆପଣ ଅଭ୍ୟାସ କରିବେ, ସେଟା ଯଦି ବୁଝିଯିବେ ଆଉ ଅଭ୍ୟାସ କରିବେ ତେବେ ହିଁ ସେଇଟା ଭଲ। ମାନେ ସୁବିଧା ଜନକ। ନଚେତ୍ ସେଇଟା ଟିକେ ବହୁତ କଷ୍ଟ ଲାଗିଯାଏ।
ଗଣିତ ଟା ମତେ ବହୁତ କଷ୍ଟ ମାନେ ଏତେ କଷ୍ଟ ମୁଁ ସେ ଘୋଷା ପାଠ ସିନା ମୁଁ ଘଷି ଦେବି ସିନା ସବୁ ଯାକ ଘଷି ନେବି ଘଷି ଆଣିବି ସିନା, ଗଣିତ ବୋଲେ ପୁରା କଷ୍ଟ ଲାଗିଯାଉଛି ପୁରା। ଓ ବିଜ୍ଞାନ ପିଲା ମାନଙ୍କର ଟିକେ କେତେ ଗଣିତ ହୁଏନି ଟିକେ। ଯୋଉ ପିଲାମାନେ ଟିକେ ପଢୁଥିବେ, ସେମାନଙ୍କର ଟିକେ ହୁଏ।
ହଁ, ହଁ। ସେମାନେ ବିଜ୍ଞାନ ପିଲାଙ୍କର ତ ଗଣିତ ହିଁ ଭଲ ହୁଏ, ବିଜ୍ଞାନ ପିଲାଙ୍କର ହିଁ ଗଣିତ
ହଁ ଯୋଉମାନଙ୍କର ଫିଜିକ୍ସ ପିଲା ହେଇଥିବେ କି ହେଇଥିବେ, କିନ୍ତୁ ଜୁଲୋଜି ପିଲା ଏଇ-ଏଇ ପିଲାମାନଙ୍କର ଟିକେ ହୁଏନି ଏତେ, ସେଥିପାଇଁ ହିଁ ଆମେ ଜାଣି ଶୁଣିକି ସେ ନେଇ ଯାଇଥାଉ ଆଗରୁ।
ହଁ, ହଁ, ହଁ।
ଏସବୁ ହବନି କହିକି। ଆପଣ ତାହେଲେ ମହାବିଦ୍ୟାଳୟରେ ଅଛନ୍ତି, ତାହେଲେ
ନାଇଁ ମହାବିଦ୍ୟାଳୟ ନାଇଁ, ବିଦ୍ୟାଳୟରେ ମହାବିଦ୍ୟାଳୟ ନାଇଁ ଖାଲି ବିଦ୍ୟାଳୟରେ ଅଛି। ମୁଁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ାଏ, ଗଣିତ ମୁଁ ପଢାଏ ଯେହତୁ କଣ କହିଲେ କଣ କହିଲେ?
ହଁ ମୁଁ ବି କହୁ ମୁଁ ମୋର ପଢ଼ା ପାଢ଼ୀ ଟିକେ ସିରିଲାଣି କି ନାଇଁ, ହଁ ହାଲୋ
ହଁ- ହଁ -ହଁ -ହଁ -ହଁ କୁହନ୍ତୁ ହଁ କୁହନ୍ତୁ ଶୁଭୁଛି କୁହନ୍ତୁ?
ଭାବୁଥିଲି ମାନେ ଆଗକୁ ଯାଇକି କୋଉଠି ଗୋଟେ
ହଁ ନାଇଁ ଆଜିକାଲି ଯଦି ଆପଣ ଘରୋଇ ବିଦ୍ୟାଳୟରେ ବି ଯଦି କାମ କରିବାକୁ ଚାହୁଁଛନ୍ତି ତାହେଲେ ବି ଇଡି ଟା ତ ନିହାତି ଦରକାର ବୁଝିଲେ? ହାଲୋ
ହଁଁ
ନାଇଁ -ନାଇଁ - ନାଇଁ -ନାଇଁ ବି ଇଡି ଆମର ଯୋଉ ଆମର ସରକାରୀ ମାଧ୍ୟମ ସରକାରୀ ମାଧ୍ୟମରେ ଯୋଉ ବି ଇଡି ଅଛି ଆପଣ ଯଦି ସେଟା ପ୍ଲସ ଟୁ ପରେ କର ତେବେ ସେଟା ଚାରି ବର୍ଷୀୟା କୋର୍ସ ସେଟା। ଆପଣ ଚାରି ବର୍ଷୀୟା କରିବାକୁ ପଡ଼ିବ ଚାରି ବର୍ଷ କଲା ପରେ ଯାଇ ଆପଣଙ୍କ ଡିଗ୍ରୀ ଟା ମିଳିବ, ନଚେତ୍ ଆପଣ
ହଁ ହଁ ଠିକ ଠିକ କିନ୍ତୁ ମୋର ଟିକେ ସେ ମୋର ଟିକେ ଅଲଗା ଲାଇନ୍ ତ। ତ ସେଥିପ୍ରତି ମୁଁ ଆଉ ମାନେ ଧ୍ୟାନ ଦଉନି ଆଉ ମୋର ଏ ବି ଇଡି, ଫିଡି